ହାଲୋ କୁହନ୍ତୁ। ହଁ ଅଇକା ରୋଷେଇ ସାରିକି ବସିଥିଲି ଆଉ।
ଅଁ ହଁ।
ଆପଣ କ କରୁଚନ୍ତି?
ଏଇଠି ବସିଚୁ ଆଉ।
ଆଉ ଖାଇଥିଲେ କଣ?
ନାଁ ଖାଇନି ଖାଇବି ଆଉ ମୋମୋ ଖାଇଥିଲି ଖାଇନି ଖାଇବି ଆଉ।
ଏ ନାଇଁ ଏବେ ଏବେ ରୁଟି କଲି ତରକାରୀ କଲି। ଆଉ ସବୁ ବାସନ ଫାସନ ମା ମଜା ମଜା କରିକି କାମ ସାରିକି ପଶିଚି ଆଉ।
ଅଁ ହଁ ଆଉ ଗୋଟେ କଥା ଶୁଣିଲେ ଏବେ ଯୋଉ ଆମେ ଯୋଉ ଖାଦ୍ୟ ଗୁରା ଖାଉଚେ ହଁ। ଏବେ ଯୋଉ ଖାଦ୍ୟ ଖାଉଚେ ସେଟା ଆଗକା ଖାଦ୍ୟ ଭଲ ଥିଲା ନାଁ ଏବେକା ଖାଦ୍ୟ ଭଲ ଥେଲା?
ନାଁ ଏଟା ଠିକ୍ କଥା ପଚାରିଲେ ହେଲା ମାନେ ଯାହା ହେଲେ ଶୁଣନ୍ତୁ ଆଗକା ଖାଇବାଟା ଯାହା ହେଲେ ମାନେ ଭଲ ଏବେ ଯୋଉ ଖାଇବା ଉଁ ଦେଖନ୍ତୁ ଏବେ ଯୋଉ ପରିବା ଆସୁଛି କି ଯାହା ଆସୁଛି
ହଁ।
ତୁ ମାନେ କଣ ମାନେ ସବୁ ମିଶୁଚି ମାନେ ପିଡ଼ିଆ ମାନେ ଭେଜାଲ୍ ଜିନିଷ ସବୁ ଇଏ। ବୁଝିପାରୁଛନ୍ତି? ମାନେ ସବୁ ଔଷଧ ରି ଏ କିଟ ଉଁ ପୋକ ଫୋକ ଯୋଉ ହଉଛି ସବୁ ଔଷଧ ପକଉଛନ୍ତି ସେ ଦିନିଷଟା ଖାଇଲେ ଆମ ଦେହ ପାଇଁ ମାନେ ବହୁତ ଖରାପ। ସେଇଟା କିନ୍ତୁ ଆମେ ଜାଣିକି ବି ଆମେ ଖାଉଚେ ଆମେ କଣ କରିବା କାହିଁକି ନା ଆମେ ବାଧ୍ୟ ହିଁ ଖାଇବାକୁ?
ଆଉ କିଛି ଅପସନ୍ ହିଁ ନାହିଁ।
ନାଁ ମାନେ ବାଧ୍ୟ ସେଟା ଖାଇବାକୁ କିନ୍ତୁ ଆମେ ଯଦି ଗୋଟେ କଥା କହୁଚି ଯଦି ଆମେ ଯଦି ଚାହିଁବା ସେ ଜିନିଷଟା କେମତି ମାନେ ନ ଖାଇକି ଆମେ ମାନେ ବାହାର ଦିନିଷଟା ମାନେ ବାଧ୍ୟ ଆମେ ନ କରିବାରୁ ଆମେ ସେଟା ବାହାର ଦିନିଷ କିଣିକି ଖାଉଚେ। ଆମେ ଯଦି ଆମେ ଯଦି ଚାହିଁବା ଆମ ବାଇରେ ଆମେ ଲଗେଇବା। କି ଆମ ଛାତ ଓପରେ ଆମେ ମାଟି ଦେଇକି ମାନେ ଲଗେଇବା କାହିଁ ନା ଆମେ ଯୋଉଟା କରିବା ଆମେ ସେଇଟା ସାର ସାର ପିଡ଼ିଆ କିଛି ବାହାର ଦିନିଷ ଆମେ କିଛି ମାନେ ପକେଇବାନି ମାନେ ଭେଜାରେ ଇଏ କିଛି ୟୁଜ୍ ହବନି ସେଥିରେ। କିନ୍ତୁ ଆମେ ଏ ମାନେ ଚାହିଁଲେ ବି କରିପାରିବା ଆମେ ନିଜେ କି ଛିଟା ବାହା ବାରିପଟେ ଫସଲ କରିପାରିବା କି ଆମ ଛା ତ ପରେ କିଛିଟା କରିପାରିବା ତାକୁ କରିକି ଆମେ ନିଜେ ବି ସୁରକ୍ଷିତ ରହିବା ଉଁ ତାପରେ ଆମ ପରିବାରକୁ ବି ସୁରକ୍ଷିତ ର
ତ ରଖିପାରିବ ହଁ ଠିକ୍ କଥା କହିଲେ ଦେନ୍ ତାକୁ ହଁ ଯୋଉ ତା ପରେ ଗୋଟେ କଥା କହୁଚି ଯୋଉ ଆ ମାନେ ଏବେ କଣ ଓ କୋବିଟା ଆଗୁରୁ ଆଗୁରୁ କଣ ହୋଉଥିଲା ନାଁ ଆମର ସବୁ ସିଜିନ୍ ୱାଇ ତି ଜିନିଷ ଭାଆରୁଥିଲା ଏବେ କଣ ହଉଚି ନା ସବୁ ସିଜିନ୍ ରେ ଆମେ ସବୁ ଖାଇବାକୁ ମିଳୁଚି କଁ ପାଇଁ ନାଁ ସେଇଟା କୋଲଷ୍ଟରେ ରଖାଯାଉଚି। କୋଲଷ୍ଟରେ ରଖିବା ମାଧ୍ୟରେ କଣ ସେଇଟା ଖ ମାନେ କଣ ଖରାପ ହେଇକି ମ ଆମ ପାଖ୍ ପାଖକୁ ଆଉଚି। ନାଁ କି ଆମେ ଫ୍ରେଶ୍ ଖାଇବା ଖାଉଚେ ମାନେ ଯୋଉ ସିଜନ୍ ରେ ଯାହା ବାହାରେ ସେଇଟା ଖାଇବାକୁ ଭଲ ଲାଗେ କିନ୍ତୁ ଇଏ କଣ ହଉଚି ନାଁ ଆମେ ଓଇ ଓଇକା ସିଜିନ୍ ରେ ଥୋଡ଼ିନା କୋବି ହୁଏ କି?
ନାଁ।
କିଏ କୋବି ହୁଏ କି ମତେ କୁହନ୍ତୁ।
ନାଁ ଅଇକା ସେ ଅଇକା ସିଜିନିରେ କୋବି ହୁଏନି ସେଇଟା କଣ
ତି ନା ନାଇଁ?
ହଁ, ଖାଇପାରୁଛେ।
ହଁ।
ହଁ, ସେଇଟା କୋବିଟା ଶୁଣ କୋବିଟା ମାନେ କଣ ଶୀତ ଦିନେ ମାନେ ସବୁ ତିକ ପନିପରିବା ମାନେ ଶୀତ ଦିନେ ବି ଅଧିକାଂଶ ହୁଏ, ଶୀତ ଦିନେ ହୁଏ। କିନ୍ତୁ ଆମେ ଏକା ସବୁ ମାନେ ସବୁ ଇଏରେ ସବୁ ଋତୁରେ ସବୁ ପରିବା ବି ମାନେ ମିଳିଯାଉଛି।
ହଁ।
ମାନେ ଏମିତି ମାନେ କୋଉ ପରିବାଟା ମିଳୁନି ବୋଲି ଇଏ ନାହିଁ, କିନ୍ତୁ ଆମେ ସେଟା ଖାଉ ଖାଉଛେ ସିନା କିନ୍ତୁ ଆମ ଦେହ ପାଇଁ ବହୁତ ଖରାପ ସେଇଟା। ଆମେ ଚେଷ୍ଟା କରିବା କିଛିଟା ଫସଲ ଆମ ବାରିପଟେ ଆମେ ନିଜେ ଲଗେଇ ପାରିବା, କି ଆମ ଛା ଛାତ ଉପରେ ବି ଲଗେଇ ପାରିବା।
ଆ
ବୁଝିପାରୁଛନ୍ତି ସେଇଟା ଆମେ ଚେଷ୍ଟା କରିବା କେମିତି, କେମିତି ଆମ ଦେହଟା ଆମ ଦେହଟା ଭଲ ରହିବ। ଆମ ପରିବାରଙ୍କ ଦେହ ଟା ଭଲ ରହିବ, ଯେହେତୁ କି ମାନେ ଆମ ଦେହରେ କିଛି ମାନେ ବାହାର ଖାଇବା ଖାଇକି ଆମ ଦେହଟା ଖରାପ କେମିତି ନା କରିବାର ନାହିଁ, ହେଲା ବୁଝିପାରୁଛନ୍ତି ସେଇଟା ହିଁ ଆମେ ଚେଷ୍ ଚେଷ୍ଟା କରିବା।
ସେଇ ଭଳିଆ କଥା ସବୁ ଜିନିଷ ହେଇ ଧାନ ଟା ଗୋଟେ ବି ଧାନ ଓ କିଆ ମାନେ ସେ, ହଁ କୁହନ୍ତୁ।
ଦେଖୁନାହାନ୍ତି ଏବେ ମାନେ ଚାଷୀମାନେ ମାନେ ବହୁତ ମାନେ ଏବେ ଇଏ କରଛନ୍ତି, ମାନେ କରୁନାହାନ୍ତି ଆଉ। ମାନେ ସେ ଭାବୁଛନ୍ତି କଣ କହିଲେ ମାନେ ଆମେ କଲେ ଏଇଟା ହବନି କି, ମାନେ ଏବେ ଗୋଟେ ମାଇଣ୍ଡ ର ରଖୁଛନ୍ତି ଆମେ କେମିତି ବାହାରୁକୁ କେମିତି ଆମେ ଯିବୁ ଆମେ ପଇସା ଇନକମ କରିବୁ, ଚାଷୀମାନେ ବି ଏବେ ମାନେ ପ ପଛଘୁଞ୍ଚା ପଛଘୁଞ୍ଚା ଦଉଛନ୍ତି ମାନେ ଚାଷବାସ କରିବାକୁ ତାଙ୍କର ଆଗ୍ରହ ନୁହଁ। ବୁଝିପାରୁଛନ୍ତି ମାନେ ତାଙ୍କର ଆଉ ଆ ଆଗ୍ରହ ନାହିଁ ଚାଷବାସ କରିବାକୁ ମାନେ ଚେ, ସେଟା ଚାଷ କଲେ ସେଟା ମାନେ କଣ ସେମାନେ ବି ଖାଉଛନ୍ତି ବାହାରକୁ ବି ବିକିଲେ ଆମେ ବି ଖାଇପାରୁଛେ।
ହଁ, ଠିକ୍ କଥା। କିନ୍ତୁ ନାଇଣ୍ଟି ପରସେଣ୍ଟ ଲୋକ ଏବେ କଣ କରୁଛନ୍ତି ଚାଷ କରିବାକୁ ଭଲ ପାଉନାହାନ୍ତି, ଆଗକା ଯୁଗରେ ଲୋ ଲୋକ ସବୁ ମାନେ ସମସ୍ତେ ଚାଷ କରିବାକୁ ଭଲ ପାଉଥିଲେ। ଚାଷ କରିକି ନିଜ ମାନେ ପ୍ରାୟ ନାଇଟି ପରସେଣ୍ଟ ଘରେ ଦେଖିବେ ଚାଷ କରିକି ଚଳୁଥିଲେ।
ଆମ ଘରେ ମୁଁ କହିବି ଆମ ଗାଁରେ ମାନେ ଏମିତି ମାନେ ଧାନ ଚାଉଳ ହେଇକି ମାନେ ବାପା ହେରିକା କରନ୍ତି ଧାନ ହେରିକା ମାନେ ଆମ ଘର ପୁରା ଗୋଟେ ଫୁଲ୍ ପୁରା ମାନେ ଧାନରେ।
ହଁ।
ମାନେ ଆମେ ବି ଖାଉ ଆମେ ବି ବିକୁ ସେଇ ଧାନକୁ, ମାନେ ଭଲ ପଇସା ବି ଇନକମ କରୁ ସେଇ ଥିରୁ, ନେ ଏବେ କାହିଁକିନା ଆଗ୍ରହ ମାନେ ହେଇ କରିବ ମାନେ ଏଇ ବର୍ଷା ବର୍ଷା ଯଦି ନ ହଉଛି ଲୋକ ଆଗ୍ରହ କରୁନାହାନ୍ତି ମାନେ ଚାହୁଁଛନ୍ତି କେମତି ଆମେ ବାହାରକୁ ଯାଇକି ସେଠିକି ଯାଇଁକି ବାହାରୁ କେମିତି ମାନେ ପଇସା ଦି ପଇସା ଇନକମ୍ କରୁ, କିଏ ଆଉ ଇଏ କରୁଚି ବର୍ଷା ତ ଠିକ୍ ସେ ହଉନି ଏଇଭଳିଆ କିନ୍ତୁ ଲୋକ ଆମେ ଯଦି ଚାହିଁବା ବି ଆମେ କରିପାରିବା। ଯଦି କୂଅ ପୋଖରୀରୁ ଏମିତି ପାଣି ମଡେଇକି ଯଦି ଦେଇପାରିବା ବିଲରେ ଦେଇପାରିଲେ ସେ ଧାନ ହଉ କି ବି ଯୋଉ ମୁଗ ହଉଛି ବିରି ହଉ ଚି ପରିବା ବି କିଛି ଫସଲ ବି ଲଗେଇ ପାରିବା। ହେଲା ସବୁଟା ବି ହେଇପାରିବ କିନ୍ତୁ ଆମେ ଯଦି ମାନେ ନ କରି କହିବା ବାହାରକୁ ଯିବା ବାହାରୁ ବାହାରୁ ସେଇଟା ହବ କି ଆଉ ଆମେ ଖାଇବା କଣ ଯଦି ସମ ସ୍ତେ ସେଇଟା ଭାବିବା ଭାବିକି ଆମେ ବାହାରକୁ ସମସ୍ତେ ଯିବା ହାରି ତାହଲେ ଖାଇବା କଣ, ପଇସା କୁ ଧରିବା କି? ହେରା ଖାଇବାକୁ ପଡେ ଯାହା ହେଲେ ବି ଆମେ କରିବାକୁ ପଡିବ, ଆ ଚାଷୀ ଯଦି ଚାଷ ନ କରୁଥାନ୍ତେ ଆମେ କଣ ଖାଇପାରୁଥାନ୍ତେ?
ନା। ମାନେ ଚାଷ କରୁନାହାନ୍ତି କଣ କରୁଛନ୍ତି କିନ୍ତୁ ଯେ ନାଇଣ୍ଟି ପରସେଣ୍ଟ ଲୋକ କରୁଥିଲେ କିନ୍ତୁ ସେବେ ଆଉ ଆଜ୍ଞା ଫିଫ୍ଟୀ ପରସେଣ୍ଟ ଲୋକ ଚାଷ କରୁଛନ୍ତି।
ହୁଁ ଏବେ ମାନେ ଅଧିକ ଆଉ ଚାଷ ବାସରେ ଲୋକ ଆଗ୍ରହ କରୁନାହାନ୍ତି। କିନ୍ତୁ ସେଇଟା କିନ୍ତୁ ଭୁଲ ଚାଷଟା ହଉଛି ମେନ୍ ଆଗେ ଆମର ପ୍ରଧାନ ହଉଛି ଚାଷ।
ହଁ।
ଯେତେ ଯାହା କରନ୍ତୁ ମାନେ ବାହାରକୁ ମାନେ ପ୍ରଧାନ ମାନେ ଚାଷ ବିନା କିଛି ହେଇପାରିବନି।
ଉ ଚାଷୀ ଯଦି ଚାଷ ନ କରନ୍ତା ସେ ଆଉ କିଛି ହେଇପାରନ୍ତା କି। ନା ଆମେ ସେ ଚାଉଳ ଖାଇପାରନ୍ତେ।
ସେଇଆ ମାନେ ଚାଷଟା କଲେ ହିଁ ଆମେ ଦେଖ ସବୁ ନ କେତେ ଜିନିଷ ସେଇଠୁ ପାଇପାରୁଛେ। ଧାନ ମାନେ ଦେଖ ଧାନ ରୁ ହି ଚାଉଳ।
ହଁ।
ଆ ଇଏ ବିରି ହଉଛି ସେଥିରୁ ମୁଗ ବି ହଉଛି ଦେଖ କେତ ତେ ଜିନିଷ ମୁଗ ହଉଛି ବିରି ହଉଛି ଚଣା ବି ହଉଛି ଆମେ ହରଡ ଡାଲି ବି ଖାଇ ପାରୁଚେ।
ହଁ। ସେୟା ପା କହିଲି ହେଇ ଦେଖ ଧାନ ସାମାନ୍ୟ କରୁଛନ୍ତି ଆମେ ଧାନ ଟା କରୁଛନ୍ତି ଧାନରୁ ଚାଉଳ ବାହାରୁ ଚି ଅରୁଆ ଚାଉଳ ବାହାରୁଛି ଚୂଡା ବାହାରୁଛି ମାନେ କେତେ ଜିନିଷ ହେଇଯାଉଛି ସେଇଠି କେତେ ଜିନିଷ ଆମେ ପାଇ ଯାଉଛେ କାରଣ ସେଇ ଧାନ ଚାଷ କରିକି ଆମେ ଏତେ ଜିନିଷ ପାଇ ଯାଉଛେ। କିନ୍ତୁ ଲୋକ ସେଇଟା ବୁଝିବା ଦକା ର ଆଜିକା ଡେଟରେ ଲୋକ ସେଟାକୁ ବୁଝୁନାହାନ୍ତି ଲୋକ ଭାବୁଛନ୍ତି ଆମେ ତ ପଇସା ପକେଇଲେ ଜିନିଷ ଆସି କି ପଡିଯାଉଛି ଆମେ ଖାଇ ଦଉଛେ ଆଉ କଣ ଦରକାର। କିନ୍ତୁ ସେଇଟା ଲୋକମାନେ ବୁଝ ହଁ ଲୋକ ସେ ଲୋକ ହଁ କୁହନ୍ତୁ।
ଲୋକ ଯେ ମାନେ ଏଇଟା ଯୋଉ ମାଇଣ୍ଡରେ ରଖ ଖୁଛନ୍ତି କିନ୍ତୁ ବେଳ ଥିବ ଯଦି ଆମେ ଏଇଆ ସମସ୍ତେ ଭାବିକି ଆମେ କଣ କରିବା ନା ମାନେ ଆଉ କିଛି ମାନେ କରିବାନି ଚାଷ ଷବାସ କରିବାନି ବାହାରକୁ ଆମେ ପଳେଇବା ସବୁ ମନେ ଖାଲି କେବଳ ପଇସା ଇନକମ ଲାଷ୍ଟକୁ କଣ ଚାଷ ଜିନିଷ ମାନେ କିଛି ଆମ ପାଖରେ ଖାଇବାକୁ ନହ କେବଳ ପଇସା ଥିବ ପଇସାକୁ ଆମେ ଖାଇପାରିବା କି? କେ ମେନ୍ ହୋଉଛି ସେସ୍ ଷ୍ଟ ହୋଉଛି ଚାଷଟା ସେଇଟା ଆମେ ଚାହିଁବା ଯେ ମାନେ ଆମ ମେ ବି ଦେଖ ଆମେ ବି କିଣିକିରି ଖାଉଛେ ଆମେ କିମିତି ଚାହିଁବା ଆମେ କିଛିଟା କିମିତି ଲଗେଇକି ଆମ ବାଇରେ ହଉ କି ଆ ମାନେ ଆମ ଛାତରେ କିଛି ପରିବା ହଉ କି ଧାନ ହଉ ଆମ ବାରିପଟେ କିଛିଟା ଫସଲ କରିକି ଆମେ ନିଜେ କିଛିଟା ମାନେ ଖାଇପାରିବା କି ମାନେ ଆମ ପରିବାରକୁ ଚଳେଇ ପାରିବା।
ନା କି ସେ ସେଇଟା ଆମେ ନିଜେ କଲେ କଣ ଆମେ ନିଜେ ସାର ପିଡିଆ କିଛି ଦବାର ନାହିଁ ଯେମିତି ହବା କଥା ସେ ସେମିତି ହବ ତାଠୁ ବେଟର ଆମେ ଭଲ ଜିନିଷ ପାଇପାରିବା ଖାଇ ପାରିବା ଆରାମସ ଆମ୍ ଆମେ ରହିପାରିବା ପ୍ଲସ ଆମ ପରିବାର ବି ରହିପାରିବା।
ରହିପାରିବ ପୁରା ଭଲ ସେ ରହିପାରିବ ଦେହ ପେହ ମାନେ ଠିକ ଠାକ ରହିପାରିବ ବାହାର ଜିନିଷଟା ଯାହେଲେ ଖରାପ ଜିନଷ ଭେଜାଲ ଜିନିଷ ସବୁ ଆଉଚି। ଦେଖ ଗୋଟେ ଲଙ୍କା ମାନେ ଆଗରୁ ଆଉଥିଲା ମାନେ ସେ କେତେ ସୁନ୍ଦର ସିଏ ଏବେ ଦେଖିବ ପୁରା ଆସୁଛି ଯେମିତି ମାନେ ଛୋଟ ଛୋଟ କିଛି ରାଗ ଫାଗ କିଛି ନା ତାକୁ ଏମିତି କରୁଛନ୍ତି ମାନେ ପକେଇକି ସବୁ ଔଷଧ ଫୌଷଧ ଦେଇକି ସେ ପୁରା ବଡ ବଡ ଦେଖାଯାଉଛି ଆଖି କିି ଦେଖିଲା ବେଳୁ କିଛି ନାହିଁ ଲଙ୍କା ଆ ସବୁ ଜିନିଷ ପରିବା ପତ୍ର ସବ୍
ହଁ ସବୁ ଜିନିଷ ସେ ସେଇଆ ହଉଛି ସିଏ ଜାଣି ଶୁଣିକି ସି ହଁ ସିଏ ସେ ଟାଇମ ରେ ବାହାରିବନି ବୋଲି ମାନେ ସେ ଟାଇମ ରେ ବାହାରିଯି ମାନେ କଣ ତା ଟାଇମ ହେଇନଥିବ ବାହାରିବାକୁ କିନ୍ତୁ ସେ ତାକୁ ବାହାର କରିବା ପାଇଁ ହିଁ ତାକୁ ଇଂଜେକ୍ସନ୍ ହେରିକା ଦେଇ ତାକୁ ବଡ କରି ତାକୁ କଲ୍ ମାନେ ସେ ଅଟ୍ ମେଟିକାଲି କଲର ହିଁ କରିଦଉଛନ୍ତି।
ସେଇଆା ମାନେ ସେଇଟା ଦେଖ ତମେ ଆଣିବ ବି ଘରକୁ ସେଇଟା କଣ ସ୍ଵାଦ ଲାଗୁଛି। ସିଏ କିଛି ସ୍ଵାଦ ଲାଗୁନି। ମାନେ ଘରୁକୁ ଆମେ ଦେଖ ଆମେ ଘରେ ଗୋଟେ ଦିନଷ ଦେଖ ଆମେ କରିକି ଦେଖ ଖାଇବା ସେଇଟା ମାନେ ଆମ ବାଇରେ ଦେଖ କରିକି ଖାଅ ସେଟା କିଛି ମାନେ ପିଡ଼ିଆ ଫିଡ଼ିଆ ବାହାର ଦିଷ ଅ ଦିନଷ କିଛି ସେଥିରେ ମିଶିବନି ପିଡ଼ିଆ ପିଡିଆ ହୋଉ କି ସାର ହୋଉ କିଛି ମିଶିବନି ଦେଖିବ ତମେ ସେଇ ଦିନଷଟା ଆଣିକି ତମେ ଖାଇବ ସେ ଦେ ମାନେ ସିଏ ଯେମତି ସ୍ଵାଦ ଲାଗିବ ମାନେ ବାହାର ଦିନଷଟା ଦେଖ ତମେ ଆଣିକି ବାହାର ଦିନଷଟା ଥରେ ଖାଅ ମାନେ ବାହାର ଦିନଷ ଆମେ ସବୁବେଳେ ତ ଖାଉଚେ ହେଲା ମାନେ ଆମେ କୋଉ ଆମେ ଚେଷ୍ଟା କଲେ ଆମେ ନିଜେ ବି ଘରେ ଆମେ କରନ୍ତେ। ଆମେ ଫସଲ କରିପାରନ୍ତେ ନିଜେ ବି ଖାଆନ୍ତି କିନ୍ତୁ ଆମେ କରୁନେ।
ହଁ ସେଇଟା କିଏ କରୁଚି କି? ସମସ୍ତେ ପା ସ ଆଜିକା ଡେଟରେ ସମସ୍ତେ ସସ୍ତା ସୁନ୍ଦର ମଜବୁତ ଖୋଜୁଚନ୍ତି। ସେ ଚାହୁଁଚନ୍ତି କେମତି ଆମେ ମାନେ କିଛି ନ କରିକି ଆରାମ ସେ ଖାଇ ପିଇ ରହିଯିବୁ କିନ୍ତୁ ସେଇଟା ବୁଝି ପାରୁନାହାନ୍ତି ସେଇ ଆରାମ ସେ ଖାଇ ପିଇକି ଆଜି ଏତେ ରୋଗ ବାହାରୁ
ରୋଗ ବାହାରୁଚି ଏଇଟା ଠିକ କଥା କହିଲେ ମାନେ ଆରାମସେ ହଁ କେବଳ ଆରାମସେ ଖାଇକି ହଁ ଆଉ ଏଭଳିଆ ଯେ ଆମେ ହାଲୋ
ହୁଁ କହୁନାହାନ୍ତି।
ମାନେ ଆମେ ଚାହିଁବା ଯେ କେମତି ମାନେ ଘ ଏ କିଛିଟା ଯେ ମାନେ କେମତି ଲଗେଇବା କେମତି ବାରି ପଟେ ଲଗେଇକି କେ ଆମେମାନେ ଖାଇବା ଆମ ଦେହ ହବ ଠିକ ର ଦେଖ ବାହାର ଖାଇବା ଖାଇକି ମାନେ ସେ ଜିନଷ ମାନେ ସବୁ ଆଣିକି ପରିବା କଣ ଯାହା କଣ ଆଣିକି ଏଠି ଖାଇକି ବି ଆମେ ମାନେ ଅଣ୍ଟା କଣ ଗୋଡ କଣ ମାନେ କେତେ ମାନେ ଦେହପାଆ ବୋହୁତ ଖରାପ ହୋଉଚି ସେରା ଖାଇକି ଲୋକ କଣ ସେରା ଭାବୁଛନ୍ତି।
ଏବେ ଲୋକଙ୍କର ନାଇଣ୍ଟି ପର୍ସେଣ୍ଟ ଲୋକଙ୍କ ଦେହରେ ରୋଗ ଅଛି। କଣ ପାଇଁ ଏଇ ଖାଦ୍ୟ ନେଇକି ଆଉ ଆଉ ଗୋଟେ କଥା ହଁ ଆଉ ଗୋଟେ କଥା ଲୋକ ଖା ମାନେ ଆଗେକା ଲୋକ କଣ କରୁଥିଲେ ଚାଷ କରୁଥୁଲେ ଯୋଉ ଯୋଉଟା ପାଇଁ ତାଙ୍କୁ ଭଲ ଲାଗୁଥିଲା ହେଲା ଦେହ ମୁଣ୍ଡ ଫ୍ରି ରହୁଥିଲା ଏବେ କିଛି କରୁନାହାନ୍ତି ଦେ ଅଫିସ କାମ କଲେ ଘରେ ବସିଲେ ଦେନ ସେରାକ ରହି ରହିକା ଅଣ୍ଟାି ପିଠି ବିନ୍ଧା ସବୁ ବାହାରୁଚି ରୋଗ ଡାଇବେଟିସ୍ କଣ ପାଇଁ ହୋଉଚି ଲୋକ ବସ୍ ସିକି କାମ କରୁଚି ତ ସେଥିପାଇଁ ତାକୁ ରୋଗ ହୋଉଚି।
ଏଇଟା ଠିକ କଥା କହିଲେ ମାନେ ତାପରେ ଦେଖ ଏବେ ବି ଯୋଉ ଜିନଷ ସବୁ ମାନେ ସବୁ ବାହାରି ଯାଉଚି ଆଗ ଦେଖ ଆମେ ଗୋଟେ ଶିଳରେ ମାନେ ବା ଟୁଥୁଲେ ମସଲାଟା ଏବେ ଆଉ ଶିଳରେ ବାଟୁଚେ କି ଦେଖିବ ମାନେ ଗ୍ରାଇଣ୍ଡର ହେଇଗଲା ଗ୍ରାଇଣ୍ଡରରେ ସବୁ ବାଟିଲେ ମାନେ ସବୁ ଜିନଷ ପାଇଁ ଗୁରେ ମେସିନ ବାହାରିଗଲା।
ସବୁ ଆଉ ଆଉ ଲୋକ କାହିଁ ଦେହ ଖରାପ ହବ ଦେହଟା ଆକ୍ଟିଭ ରହିଲାନି। ଆଗେକା ଲୋକ ଆଗେ ଲୋକ କେତେ ସଫା କରୁଥିଲେ ହଁ ନିଜ ହାତରେ ସଫା କରୁଥିଲେ କଣ ବଡିଟା ପୁରା ରିମୁଭ୍ ହୋଉଥଲା। କିନ୍ତୁ ଏବେ ସେଇଟା ହେଇପାରୁଚି କି ସେଇଟା ହେଇପାରୁନି। ତ ସବୁ ଜିନିଷ ମାନେ ଓ ଏମିତି କି ଓଳେଇବା ମେସିନ ବି ଆଇଲାଣି। ଲୋକ ନଇଁକି ଓଳେଇବାକୁ ବି କଷ୍ଟ ଆଉ କିଛି ଦରକାର ପଡୁନି।
ଦେଖ ଆଗେକା ଯୁଗରେ ଲୋକ ସେରା ମାନେ କରୁଥିଲେ ବୋଲି ତାଙ୍କ ଦେହ କେ ତେ ମାନେେ ଫ୍ରି ରହିଲେ ଏବେ ବି ଦେଖ ସେମାନେ ଯୋଉ ଅଛନ୍ତି ଆଗେକା ଲୋକ ଦେଖ ସେମାନେ କେତେ କାମ କରୁଛନ୍ତି ଆମେ ଏବେକା ହେଇକି ବି ଆମେ କରିପାରୁନୁ। କାହିଁକିନା ସେମାନେ ଆଗରୁ ସେମିତିଆ ଖାଦ୍ୟ ମାନେ ଦେଖ ସାର ପକା ଖାଦ୍ୟ ଖାଇନାହାନ୍ତି ମାନେ ତାଙ୍କ ଖାଇବାଠୁ ନେଇକି ତାଙ୍କ ପରିଶ୍ରମ ନେଇକି ସେ ଆଜି ଦେଖ ପୁରା ଫ୍ରିରେ ତାଙ୍କ କାମ ଯେମତି ସେମାନେ ବୁଢୀ ହେଇକି ବି ମାନେ ବି ମାନେ କାମ ବି କ ତାଙ୍କ ଏଜ ହେଇକି ବି ସେମାନେ କାମ କରୁଛନ୍ତି କିନ୍ତୁ ଆମେ ମାନେ ଅ ଳ୍ପ ବୟସ ବି ହେଇକି କିନ୍ତୁ ଆମେ କରିପାରୁନେ କାଁଇକି ନା ଆମେ ସବୁବେଳେ ମାନେ କଣ ମସଲାଟା ବାଟିବା ଜାଗାରେ ଶିଳରେ ଆମେ କଣ କଲୁ ଗ୍ରାଇଣ୍ଡରରେ ଗ୍ରାଇଡିଂ କରିଦେଲୁ। ହେଲା ମାନେ ସବୁ ଜିନିଷ ବାସନଟା ମାନେ କଣ କହିଲ ମାନେ ଏଟା ବସିକି ମାଜିବା କଥା ସେ ତାକୁ ଠିଆ ହେଇକି ମା ଜିଲୁ ମାନେ ସିଷ୍ଟମ ମାନେ ଦେଖ ଅଲଗା ଇଏ ମାନେ ସେମତି କଲେ ମାନେ ଆମ ଦେହଟା ବୋହୁତୁ ଖରାପ ହୋଉଚ ଆଣ୍ଠୁଠୁ ଅଣ୍ଟାଠୁ ମାନେ ଦେହ ଏଇ ଗ୍ୟାସ ଫ୍ୟାସ୍ ସବୁ ମାନେ ପେଟ ଫେଟଠୁ ଲାଗେଇ ସବୁ ଘରେ କିନ୍ତୁ ଦେଖ ତମେ ଫ୍ରିରେ କାମ କର ମାନେ ଦେହଟା ବହୁତ୍
ଭଲ ରହିବ ହଁ ହଉ ଆପଣଙ୍କ ସାଙ୍ଗେ କ ଥାଇକି ଭଲ ଲାଗିଲା ଆଉ ଯାଆନ୍ତୁ ଆଉ ଖାଇ ପିଇ ଶୋଇପଡିବେ ଆଉ।
ଓ ହଉ ଠିକ୍ ଅଛି।